ହ୍ୟାଲୋ
ହ୍ୟାଲୋ ହଁ ନମସ୍କାର ନମସ୍କାର।
ଆ କଣ କରୁଛନ୍ତି।
ଏଇ ସନ୍ଧ୍ୟା ଦଉଥିଲି ଆଉ ସନ୍ଧ୍ୟା ବେଳେ ସନ୍ଧ୍ୟା ଦଉଥିଲି ଦ ଦେଇକି ଆସିଲି ଆଉ।
ଆଜ୍ଞା ଆଜ୍ଞା ଆଉ କଣ ସବୁ ଶ ଆଉ ସବୁ ଠିକ୍ କି କାମ ସବୁ ସାରିଲେଣି ଆପଣ।
ସକାଳୁ ଉଠିକି ସବୁ କାମ ସାରିଲି ଆଉ। ଏଇ ବାସି କାମ ସାରିଲି ଠାକୁର ପୂଜା କଲି। ଆଉ ଛୁଆ ପିଲାଙ୍କୁ ସବୁ ଖାଇବା ପିଆବାକୁ କରିକି ଦେଲି। ସେ ଖାଇକି ଏ ଯେ ଯୁଆ କାମରେ ସବୁ ଗଲେ। ଆଉ ତାପରେ ରୋଷେଇ ବାସ ହେଲା ଖାଇବା ପିଇଆ ସରିକି ତାପରେ ଟିକେ ରେଷ୍ଟ ନେଇକି ଉଠିକି। ତାପରେ ଅନ୍ୟ କାମ ସାରିକି ସନ୍ଧ୍ୟା ଫନ୍ଧ୍ୟା ଦିଆହଲା। ଏଆ ସବୁ ଦିଆ ହେଲା ଆଉ।
ଆଉ ରୋଷେଇ କଣ ଆଜି କରିଥିଲେ?
ରୋଷେଇ ଆଜି ହେଇଥିଲା ସଜନା ଶାଗ ତରକାରୀ। ଆଉ ଛୁଇଁ ପଡିକି ଗୋଟେ ଡା-ଡ଼ାଲମା ହେଇଥିଲା।
ଆଜ୍ଞା।
ଆଉ
ହ
କଲରା ଚିପ୍ସ ହେଇଥିଲା ଆମ୍ବ ଗଛରେ ହେଇଥିଲା। ଏଇଆକୁ ଖାଇଲେ ଆଉ।
ହଁ।
କଁ କହିଲ?
ଆପଣଙ୍କ ଦେହ ଭଲ ଅଛି।
ହଁ ହଁ ଭଲ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
କଁ କହିଲ?
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆମର ଘରେ ସବୁ ଭଲ ଅଛନ୍ତି ନା ଆପଣଙ୍କର।
ଆଉ କଁ? ଆଉ ଆପଣଙ୍କ ପୁଅ ଝିଅଙ୍କ ଖବର ସବୁ କଣ ଭଲ ଅଛନ୍ତି।
ହଁ ହଁ ପୁଅ ଜବ୍ କରିଚି କମ୍ପାନୀ ଜବ କରିଚି ଆଉ ଉଁ ଉଁ ଗୋଟେ ସାନ ପୁଅ ଅଛି ଆଉ ଦିଟା ଝିଅ ବା କରିଦେଇଚି ଆଉ ଗୋଟେ ଝିଅ ଅଛି।
ଓ ହୋ।
ଆଉ ତାକୁ ଉଁ ସିଏ ତା ବାଆଘର ହବ ଏଇ ବର୍ଷ ଆଉ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ସେ ଦି ଦି ଝିଅଙ୍କର ଭଲ। ହ।
ହଁ ହଁ। ସିଏ ଜଣେ ଓଳାଘରେରେ ବାହା ହେଇଚି ସେ ଜୋଇଁ ଜବ୍ କରିଚନ୍ତି। ଏ ଫାୟାର୍ ଅଫିସରେ ଚାକିରୀ କରିଚନ୍ତି।
ଆଜ୍ଞା।
ଆଉ ସାନ ମଝିଆ ଜୋଇଁ ଅଛନ୍ତି ସେ।
ହୁଁ।
ଏଥିରେ ଏଇ ଜବ୍ କରିଚନ୍ତି ଗୋଟେ କଣ ଆଉ।
ଆଉ ରଜକୁ ସବୁ କୁଆଡେ ବୁଲାବୁଲି କରିବାକୁ ଗଲେ।
ରଜରେ ସବୁ ଯାଇଥିନୁ ସେ ଉଁ ଯାଜପୁର ଯୋଉ ବିରଜା ବିରଜା ମନ୍ଦିର। ସିଆଡେ ଯାଇଥିଲି। ଆଉ କେନ୍ଦ୍ରାପଡା ଯାଇଥିଲୁ ବଳଦେବ ଜୀଉ। ମନ୍ଦିର ସିଆଡେ ଯାଇ ଥିଲୁ ଆଉ ଏମତି ସବୁ ବୁଲାବୁଲି କରିକି ଆସିଲୁ ଆଉ।
ପିଠା ପଣା କଣ ସବୁ ତିଆରି କର୍
ପିଠା ପଣା ସବୁ ତିଆରି ହେଇଥିଲା ଏଣ୍ଡୁରି ପିଠା ହେଇଥିଲା। ଆଉ ଚକୁଳି ପିଠା ହେଇଥିଲା ପୋଡ ପିଠା ହେଇଥିଲା। ଆଉ ଉଁ କାକରା ହେଇଥିଲା ଆରିସା ହେଇଥିଲା ଏଇସବୁ ହେଇଥିଲା ଆଉ। ଆଉ ତମର ସବୁ କି କି ପିଠା କରିଥିଲ?
ଆମର ସବୁ ଉଁ ବେଶୀ ବିଶେଷ କିଛି ପି ଠା ହେଇନି ପୋଡା ପିଠା ବୋଉ କରିଥିଲା।
ହୁଁ।
ଆଉ ପୁରୀ କରିଥିଲା କାକରା କରିଥିଲା ଆଉ ରଜରେ ତ ପଣ ଜାଣିଥିବେ ମେନେ ଆମର ହେଲା ପାନ।
ହଁ ହଁ ପାନ ତ ହେଲା ମେନେ ଆଉ ପାନ ଆଉ ଦୋଳି ଖେଳା ଏଇଟା ହେଲା ମେନେ।
ସେଇ ପାନ ଖାଇଥିନି ଆଉ।
ହଁ।
ଆଉ ଆପଣ ଙ୍ଗ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି ସମସ୍ତେ ଦେହପା ଭଲ ଅଛି ମୋର ଟିକେ ଗ୍ୟାସ ଦୋ ସ ରହୁଛି ଆଉ ସେଇଥିପାଇଁ ଦେହହାତ ଟିକେ ଝିମ୍ ଝିମ୍ ହେଇଯାଉଚି। ଗ୍ୟାସ୍ ହେଇଯାଉଚି ପେଟ ଫୁଲି ଯାଉଚି ଏମିତି ସବୁ ହେଉଚି ଆଉ।
ଓହୋ ଗ୍ୟାସ୍ ପାଇଁ କଣ ମେଡ଼ିସିନ୍ ଖାଉଚନ୍ତି ବୋଧେ?
ହଁ ମେଡ଼ିସିନ୍ ଗୋଟେ ଗୋଟେ ଖାଏ ଆଉ ଯେତେବେଳେ ଅତ୍ୟଧିକ ଗ୍ୟାସ୍ ହେଇଯାଏ। ଡେଲି ଖାଇବାତ ସମ୍ଭବ ନୁହେଁ। ଯଉଦିନ ଟିକେ ଅଧିକା ଗ୍ୟାସ୍ ହୁଏ ଗୋଟେ ଗୋଟେ ଖାଇଦିଏଁ ଆଉ।
କଣ ଖବର କୁହନ୍ତୁ?
ଆଉ କଣ ଖବର ଆଉ ଆପଣଙ୍କ ଖବର କଣ କିଛି କୁହ? କୁହନ୍ତୁ ଆଉ ଇଏ କଣ ତମର କଣ ରୋଷେଇ ହେଇଥିଲା? ଗାଧୁଆବେଳେ?
ହଁ ଆଜି ସେଇ ହେଇଥିଲା ଖରାବେଳେ ଭାତ ଡ଼ାଲି ଆଉ ଆମର କଲରା ଚିପ୍ସ ଆମ୍ବ
ଆଚ୍ଛା।
ଏଇସବୁ ଆଉ ଆଉ ରାତି କଣ ରୋଷେଇ କରିବେ?
ରାତିକି ଆମର ପିଠା ହବ ବିରି ଚାଉଳ ବଟା ହେଇକି ରଇଚି। ପିଠା ହବ ଘୁଗୁନି ତିଆରି ହବ ଆସବୁ ଖାଇବେ ଆଉ।
ହଁ ହ-ହ ମଉସା ଭଲ ଅଛନ୍ତି?
ହଁ ହଁ ଭଲ ଅଛିନ୍ତି।
ଆଉ କୋଉ ଜାଗାକୁ ସବୁ ବୁଲିବାକୁ ଯିବେ ପ୍ଲାନିଂ ଅଛି ଶୀତ ଦିନ ଆସିଲାଣି?
ହଁ ଶୀତଦିନ ଆସିଲାଣି ଦେଖିବା ଆସୁ।
ଆଉ ଚାଷ ବାସ କରନ୍ତି ବାଡ଼ିରେ କିଛି ଏମତି ଲଗା ଲଗି ଆପଣ କରନ୍ତି?
ହଁ ବାରିରେ ଭେଣ୍ଡି ଲାଗିଛି କଲରା ଲାଗିଛି। ଆଉ ଏବେତ ବୋଇତାଳୁ କଖାରୁ ସବୁ ଲଗାହବା କଥା। କଖାରୁ ବୋଇତାଳୁ ଏଗୁରା ସବୁ ନଗାହଉଚି।
ଏରସବୁ ଆପଣ ଲଗ୍ ଗୁଡା ସବୁ ଆପଣ ଲଗାନ୍ତି?
ହଁ ଆଗୁ ଆଗୁସେ ସବୁ କଲରା ଏଇଗୁୁରା ସବୁ ଲଗ୍-ଲାଗିଥିଲା ଫଳୁଛି କଲରା ବାଇଗଣ ଭେଣ୍ଡି
ହଁ।
ଆଉ ଶାଗ ହେଇଥିଲା ଖଡ଼ା ନେଉଟିଆ। ଆଉ ପାଳଙ୍ଗ ଏଗୁରା ସବୁ ହେଇଥିଲା। ବୁଣା ହେଇଥିଲା ତାପରେ ଏବେ ସବୁ ଇଏ ବର୍ଷା ଦିନିଆ ସିଜିନିରେ ଯୋଉ ବର୍ଷା ଦିନିଆ ଯୋଉ ଫସଲ ସବୁ ସେଉରା ସବୁ ନଗା ହବ ଆଉ।
ହଁ। ଆଉ କଣ ଖବର କୁହନ୍ତୁ? ଆଉ ସନ୍ଧ୍ୟାରେ ଚା ଫା ସମସ୍ତେ ପିସାରିଲେଣି?
ହଁ ଚାତ ଖାଲି ମଉସା ପିଇବେ। ଆଉ ମୋପେଟ ଗ୍ୟାସ ହୁଏ ବୋଲିକି ମୁଁ ଅଧିକା ପିଏନା ଅଳ୍ପ ଟିକେ ପିଏ। ଆଉ ସେ ଝିଅ ଆଉ ସେ ମଝିଆ ଝିଅ ଆସିଚି ତାର ଗୋଟେ ପୁଅ ସେ ଆ ସେ ନେଇକି ତା ନାଗି ଟିକେ ଯା ହବ ସେ ଟିକେ ପିଏ ଆଉ ମୋର ସାନ ଝିଅ ଅଛି ସିଏ ଟିକେ ପିଏ। ଆଉ ମୁଁ ଅଳ୍ପ ଟିକେ ପିଏଁ ଆଉ।
ଆଉ କଣ କୁହନ୍ତୁ। ଆଉ ଆପଣଙ୍କର ମାନେ ଫାମିଲି ମେମ୍ବର ସବୁ କିଏ କିଏ ଅଛନ୍ତି।
ଫାମିଲିରେ ଅଛନ୍ତି ମାନେ ପୁଅ ତ ଅଛି ବାହାରେ ବଡ ପୁଅ। ସାନ ପୁଅ ପାଖରେ ଅଛି ଆଉ ତାଙ୍କ ବାପା ଅଛନ୍ତି। ଆଉ ଝିଅ ଗୋଟେ ଝିଅ ଅଛି ଆଉ। ଆଉ ସାନ ପୁଅ ପାଖରେ ଅଛି ଆଉ ମଝିଆ ଝିଅ ବାହା ହେଇ ଯାଇଥିଲା ଏବେ ଆସିଛି ଆଉ।
ଆଉ କୋଉ ଚି ତୀର୍ଥ ସ୍ଥାନ ସବୁ ଅଛି ଆପଣଙ୍କ ଆଡେ ବୁଲାବୁଲି କରିବା ପାଇଁ ମନ୍ଦିର ଫନ୍ଦିର ସବୁ ପାଖ
ଆମର ଏଇ ତ ଅଛି ଯାଜପୁର ବିରଜା ଅଛି ଆମ ଘର ପାଖରେ। ଆଉ
ଇଏ ବଦେବଜୀଉ ଅଛନ୍ତି କେନ୍ଦ୍ରାପଡା। ମ ଘର ପାଖାପାଖି ସବୁ ଆଉ।
ହଁ। ଆଉ କଣ ସବୁ ଫଳ ଗଛ ଓ କଣ ସବୁ ଫୁଲ ଫୁଲ ଗଛ ଲଗା ଲଗି କରନ୍ତି।
ଫୁଲ ଗଛ ଆମର ଅଛି ଏ ଗୁଆରେ ଅଛି ମନ୍ଦାର ଫୁଲ ଅଛି। ତରାଟ ଫୁଲ ଅଛି ଆଉ ସୁଗନ୍ଧରାଜ ଫୁଲ ଅଛି। ଆଉ ଟଗର ଫୁଲ ଅଛି ଗୋଲାପ ଫୁଲ ଅ
ସେଗୁଡ଼ିକ ଆପଣ ଲଗାନ୍ତି।
ହଁ ହଁ ଏଗୁରା ସବୁ ଲଗେଇକି ପାଣି ଦିଅନ୍ତି। ପାଣି ଦଉଚୁ ସକାଳେ ବର୍ଷା ରେ ଏତ ବର୍ଷା ସିଜିନି ଆସଗାଲା ଏତେ ପାଣି ଖାଇବନି ଖରାଦିନ ହେଲେ ପାଣି ହିଁ ଖାଏ।
ବର୍ଷା ସିଜିନରେ ଆପଣ ଆଉ କଣ ଫୁଲ ଗଛ ସବୁ ଗେଣ୍ଡୁ ଚାରା ଲଗାନ୍ତି।
ହଁ ଗେଣ୍ଡୁଚାରା ନଗା ହୁଏ।
ଗେଣ୍ଡୁ ତଳା କଣ କେମତି ପକେଇକି କେମିତି କଣ ଫୁ ଲଗେଇ ପାରନ୍ତି।
ବର୍ଷା ସି ସିଯିନି ସେ ଗେଣ୍ଡୁ ଚାରା ମାନେ ଗୋ ଗେଣ୍ଡୁ ଫୁଲ ଫୁଟିଲେ ଏରା ସବୁ ପାକଳ ହେଇଯାଇ ଯୋଉ ଗଛ ଗୁରାକ ତାକୁ ନୁ ଇଏ ବେ ଫୁଲ ଗୁରାକ ତାକୁ ଉ ଛିଣ୍ଡେଇକି ତୋଳିକି ତାକୁ ଶୁଖେଇକି ଖରା ଦେଇକି ରଖିଥାଉଁ ରଖିଥାଉଁ ଏଇ ବର୍ଷା ସିିଜିନରେ ତାକୁ ପକେଇଦେଲେ ଗୋଟେ ଜାଗାରେ ତଳା ପକେଇଦେଲେ। ସେ ତଳା ହେଇଯାଏ ତାକୁ ନେଇ ଗୋଟେ ଗୋଟେ ସବୁ ଗୋଟେ ଗୋଟେ ଜାଗାରେ ସବୁ ରୋପି ଦଉ ଆଉ। ରୋପଣ କରିଦେଲେ ସିଏ ହେଇଯାଏ ଗଛ ଆଉ ଗଛ ହେଇଯାଏ ଫୁଲ ଫୁଟେ ଆଉ।
ଆଉ ଆପଣଙ୍କ ଖବର କଣ କୁହନ୍ତୁ ଆଉ ରାତି କଣ ସବୁ ଖାଇବା କରିବେ।
ଏଇ ରାତିକି ପା ହେଇ ପିଠଉ ବଟା ହେଇକି ରହିଚି ଏ ଯୋଉ ବିରି ଚାଉଳ ଚକୁଳି ପିଠା ହବ। ଘୁଗୁନି ହବ ସେଏକୁ ସବୁ ଖାଇବେ ଆଉ। ଆପଣଙ୍କର କଣ ହବ?
ଘରେ ଏଇ ମା କଣ ତିଆରି କରିବେ ଆଉ ରୁଟି ଫୁଟି, ଆମର ତ ରାତିରେ ଭାତ ଖାଆଯାଏନି। ରୁଟି ଫୁଟି ହବ ଆଉ,
ରୁଟି ଆଉ କଣ ସନ୍ତୁଳା ଫନ୍ତୁଳା ହୁଏ ଏଇଆ ଆଉ।
ଆଜ୍ଞା ଆଜ୍ଞା ହଉ ମ୍ୟାଡାମ, ଆପଣଙ୍କ ସହିତ ହଉ ମାଉସୀ ରଖୁଛି। ଆପଣଙ୍କ ସହିତ କଥା କଥା ବହୁତ ଭଲ ଲାଗିଲା। ମୁଁ ପରେ କଲ୍ କରିବି ରଖୁଚି ନମସ୍କାର।
ହଁ ନମସ୍କାର।